ଭୟସ ଆପଣଙ୍କୁ ଶୁଭୁଛି କି? ଆପଣ ଙ୍କ କରୁଚନ୍ତି?
ନାଇଁ କିଛି ନାହିଁ ବସଥିଲି। ଆଉପଣ?
ଆଉ ଆପଣ ହଁ ମୁଁ ବର୍ଷା ଆସିଲାନି ତ ମୁଁ ଆମର ଏଇ ଛାତ ପାଇଁ ଟିକେ ବୁଲୁଚି ପବନ ଟିକେ ଦୋଉଚି ଜୋରରେ ତ ଆଉ ଆପଣ ଆଜି ଙ୍କ ଖାଇଥିଲେ?
ହଁ ଖାଇଥିଲି ଅ ପଖାଳ ଭାତୁକୁ ଶାଗ ଭଜା।
ଓହୋ ଆଜି ଆଜି ଙ୍କ ଆପଣ ନନଭେଜ ଖାଇନାହାନ୍ତି କି?
ନାଇଁ ନନଭେଜ ଏବେ ଟିକେ କମେଇ ଦେଇଛି। ନନଭେଜ୍ ନାଇ ନାଇ ନାଇ ନାଇ ଟିକେ ଏବେ ଟିକେ ଅନେ କିଛି ଦିନ ହେଲା ନନଭେଜ ଟିକେ ଅଧିକା ହେଇଯାଇଥିଲା ନା ସେଥିପାଇଁ ଟିକେ ଇଚ୍ଛା ହେଲାନି ଆଉ ହଁ
ଆଜ୍ଞା ଆ ଆଉ।
ଆପଣ ଙ୍କ ଖାଇଛନ୍ତି?
ମୁଁ ଖାଇଛି ଭାତ, ଶାଗ ଭଜା ଆଉ ମାମା ପୋଇକୁ ରାଇ କରିଥିଲା ବେସର ଟାଇପ ବେସର ଦେଇକି କି ଆଉ ମାନେ ସୋରିଷ ବେସର ଦେଇକି ଆଉ।
ଆଚ୍ଛା ଇଏ ତ ବଢିଆ ଜିନିସ
ହଁ।
ହୁଁ ଆପଣ ତ ଭଲ ଭଲ ଜିନିଷ ଖାଉଛନ୍ତି
ହଁ ମତେ ମତେ ଯଦି ସେତିକି ଭଲ ନ ଲାଗିବ ମୁଁ ସେତିକି ଖାଇବିନି। ତ ସେଥିପାଇଁ ମତେ ଟିକେ ଭଲସେ ଖରିକି ଘରି ଦିଅନ୍ତି।
ଆଚ୍ଛା, ନ ଖାଇଲେ ରହିବେ କେମତି?
ସେଇ କଥା ମୁଁ ଏଵେ ନନ୍‌ଭେଜ୍‌ ଖାଉନା ତ ତ, ସେଥିପାଇଁ ଆଉ।
ଆଚ୍ଛା, କାଇଁ ନନଭେଜ୍ ଖାଇଲେ, ଅସୁବିଧା କଁ ହଉଛି କି?
ନା, ନନ୍‌ଭେଜ୍‌ ଖାଇନି ବଟ ମୋ ରାଶି ପାଇଁ ଏଇନା ଟିକେ ଭଲ ନାହିଁ ତ ତ, ସେଥିପାଇଁ ମୁଁ ଏଇନା ଖାଇନି। ଦେଖାଯାଉ ୱାନ୍‌ ଇୟର ପରେ ଖାଇବି ଆଉ, ମାନେ ଆଉ ଛଅ ମାସ ପରେ ଖାଇବି ଆଉ।
ଆଚ୍ଛା।
ହଁ, ସମସ୍ତେ ଜାଣିଛନ୍ତି କି ମୁଁ ଛାଡିଦେଲିି ବୋଲି, କିନ୍ତୁ ଛାଡ଼ିନି ଖାଇବି ଆଉ। ନହେଲେ ଫେର ଏ ଯଦି ଆଇରନ୍ ବଗେରା କମିଯିବ ତ, କଣ ହବ? ଅସୁବିଧା ନା। ହଁ। ଆଗ ଦେହ କୁ ଦରକାର।
ହଁ, ସେଇଟା ତ ମେନ୍‌ ଜିନିଷ।
ଆଜ୍ଞା! ଆଉ ଆପଣ କୁଆଡ଼େ ବୁଲୁ ଯିବା ପାଇଁ ପ୍ଲାନ୍ କରିଛନ୍ତି?
ଅଁ-ଅ-ଅ, ବୁଲିବାକୁ ଯିବାକୁ ତ ପ୍ଲାନ୍ କରିଥିଲି, ବାକି ଏପଟେ ଗୋଟେ ଅ-ଅ କାମ ରହିଗଲା କଣ ହଁ।
କି, ଏପଟେ ଗୋଟେ ଯୋଉ ଜାଣିଛନ୍ତି, ଆପଣ ସେ ବରଗଡ଼ରେ ହିଁ ଗୋଟେ ଅଛି, ଆ ଟେଲିକମ୍ କଣ ଗୋଟେ ଇନଷ୍ଟିୁଟ୍ ଅଛି, ଓକେ
ଆଜ୍ଞା।
ହୁଁ, ସେଠିକି ବାବା ନେଇକି ଯାଇଥିଲେ, କଣ କୁହନ୍ତି କି, ଆ ଏଇଠି ଯାଇକି ପଢ଼ କି କଷି ହେଇକି ସେଇଟା
ତ, ଆପଣ ଯାଉଛନ୍ତି ଶିଖିବା ପାଇଁ।
ହଁ, ଯିବି। ଦେଖାଯାଉ କଣ ହଉଛି, ହୁଁ।
ଆଉ ଆପଣଙ୍କର, ଆପଣ ଏଇନା କଣ ପଢ଼ିବେ ବୋଲି କଣ ଭାବିଲେ?
ହଁ, ପଢ଼ାପଢ଼ି ମୋର ଉପରେ ତ ଏତେ କିଛି ନାହିଁ, ତ ଭାଇ ଯିବ ପଢ଼ିବାକୁ, ବାକି କି ଆ-ଆ, ମୋର ବିଜନେସ୍‌ର କ୍ୟାରିୟର୍, ମାନେ ଯାହା ଯଦି ଅଲଗା ଆଡ଼କୁ ଅଛି।
ଆଚ୍ଛା।
ହୁଁ, ସେମିତିରେ ବି ଅ, ହଁ।
ହଉ, କୁହନ୍ତୁ ଆପଣ କୁହନ୍ତୁ?
ହୁଁ, ବାକି ଭାଇ ପଢ଼ି ସାରିଲା ପରେ, ଦେଖିବା ମୋର ଯାହା ସେ ଯଦି ପଢ଼ି ପଢିବ, ନହେଲେ ଏପେଟେ ଯଦି ବିଜନେସ୍ ଟା ଯଦି ଭଲ ଚାଲିଥିବ। ତାହେଲେ ଏପଟେ ଚାଲିଲା।
ଉଁ, ବାକି ବିଜନେସ୍‌ ରେ ବି କମ୍ ପ୍ରଫିଟ ନାହିଁ ଯେ।
ବିଜନେସ୍‌ ରେ ତ ଅଧିକ ପ୍ରଫିଟ ଅଛି, ମୁଁ ଜାଣିଛି।
ହଁ।
ଆଜ୍ଞା, ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ, ସେମିତି ଯାହା ଥଣ୍ଡା, ଜର ତ ଯାହା ଏମତି ରହିବା କଥା ରହେ ସବୁ ବେଳେ।
ଓ, ହଉ ଆପଣଙ୍କ ଦେହ ଭଲ ହେଇନି?
ନାଇଁ, ଭଲ ହଉଛି, ପୁଣି ଖରାପ ହେଇ, ମାନେ ଖାଲି ଯା କାଶ, ଥଣ୍ଡା ହେଇ
ଓହୋ ଆପଣ ଆପଣଙ୍କ ଦେହ ଆପଣ ଆପଣଙ୍କ ଦେହ କ୍ୟାୟାର ନେଉନାହାନ୍ତି।
ଆ ଦେହର କେୟାର ନବାଟା ସେଇଟା ଦେଖ ମୋର ତ ଦେହ ନିଜର ଖରାପ ଅଛି ନିଜ କେୟାର କେମିତ ନେବି ଆଉ କିଏ ଥିଲେ ସିନା କେୟାର ନେଇଥାନ୍ତା।
ଓହୋ ଆପଣଙ୍କ ମାମାଙ୍କୁ କହୁନ ଆପଣଙ୍କ ଦେହ ଦେହର କେୟାର ନେବେ।
ଏଁ ମାମା ତାର କାମରେ ବିଜି ହୁଁ।
ସେଟି କଣ ଜବ୍ କରୁଛନ୍ତି କି।
ନାଇଁ ଜବ ନାଇଁ ତା ମାନେ ଏବେ ଟିକେ ବିଜି କଣ ଲୋନ ବଗରା ଏରା ସବୁ ଚାଲିଛି ଯାହା ଏମିତି।
ଓହୋ।
ଉଁ ହୁଁ ବାକି ଭାଇର ପଢାପଢି ବି ସେରା ସବୁ ବୁଝା ବୁଝି ଚାଲିଛି ନା ଏ ସବୁ ଟିକେ ଏବେ ବି ମାନେ ବ ର୍ତମାନ ସୁଦ୍ଧା ବି ଏବେ ଘରେ ନାହାନ୍ତି ଯାଇଛନ୍ତି ଏବେ ମାର୍କେଟ ଭାଇ ପାଇଁ ସବୁ କିଣା କିଣି କରି ଆଣିବେ।
ଓହୋ ଆପଣଙ୍କ ଭାଇ କୋଉଠିକି ଯିବେ ଆଜି କି
ହଁ ପୁରୀ ପୁରୀ ପଳେଇବେ ଏବେ ପଢ଼ିବାକୁ।
ଓ ପୁରୀ ତ ଭଲ ଯଦି ହଷ୍ଟେଲରେ ରହିବେ ତାହେଲେ ତ ବୁଲାବୁଲି କରିବେ ସାଙ୍ଗମାନାନଙ୍କ ସହିତ ସେଠି ଜଗା ଦର୍ଶନ କରିବେ।
ହଁ ହଷ୍ଟେଲ ରେ ତ ରହିବେ ଆଉ ସେଇ ପାଖରେ ବି ଆମ ଭାଇ ମାନ ସବୁ ଘର ଅଛି ସେଠି ଆଗରୁ ବି ରହୁଥିଲେ।
ଓହୋ। ସେ ସେଇ ପାଖରେ ବି ତ ହଁ ହଁ ସେ ପାଖରେ ବି ତ ଆପଣଙ୍କ ସେ ପାଖରେ ତ ଆପଣଙ୍କର ଘର ନା ଯୋଉ କାକଟପୁର ଆପଣ କହୁଥିଲେ ହଁ।
ହଁ ବାକି ହଁ ଯିବା ଆସିବା ପାଖ ହବ।
ହଁ ଆଉ ମଙ୍ଗଳା ଦର୍ଶ ନ ବି ହେଇଯିବ ମାଙ୍କର ଦର୍ଶନ ପ୍ଲସ ଜଗା ଦର୍ଶନ ଆଚ୍ଛା ସବୁ ଆଡେ ଆପଣଙ୍କ ଭାଇଙ୍କ ସୁବିଧା ଆଉ ଆଉ ଆପଣ ପିଢ଼ିଲେନି। ଆପଣ ପଢ଼ିଲେନି ଆପଣ ବି
ନାଇଁ ଭାଇ ଫାର୍ମ ଭାଇ ଫାର୍ମରେ ପଡିଲା ନା ଏଡି ଫର୍ମ ସୋ ଦି ଜଣ ଗୋଟାଏ ଲାଇନ ରେ ଗଲେ ସେଇଟା ହବନି ଭଲ।
ଲୋକ କନଫ୍ୟୁଜ ହେଇଯିବେ ଫେରେ।
ନାଇଁ କନଫ୍ୟୁଜ ନାଇଁ
ମୋର ଗୋଟେ ଅଲଗା ଲାଇନି ଅଛି ଭାଇର ଗୋଟେ ଅଲଗା ଲାଇନି ଅଛି ଭାଇର ବି ଗୋଟେ ଇଛା ଅଛି ମାନେ ଫର୍ମା ଇଏ କରିବାକୁ ମୋର ଗୋଟାଏ ଅଲଗା ଲାଇନି।
ହଁ ତାଥାବି ଆପଣଙ୍କ ଡ୍ରିମି କଣ ଅଛି। ହଁ ହଁ ତଥାପି ଆପଣଙ୍କ ଡ୍ରିମି କଣ ଅଛି ଆଜ୍ଞା।
ଆଉଁ ଉଁ ଡ୍ରମି ଡ୍ରମି ତ ସେମତିରେ ବହୁତ କିଛି ଅଛି ବାକି କହିହଉନି ମାନେ ମାନେ କୋଉ ମାନେ କାହା ଉପରେ ମାନେ ଡ୍ରମି ମାନେ କଣ ମାନେ କଣ ଟା କରିବାର।
ଆଉ କଣଟା କରିବାର ହେଲେ ବାକି ଦେଖାଗଲେ ମୁଁ ପାଖାପାଖି ଫିପ୍ଟି ପରସେଣ୍ଟ ସକ୍ସେସ ହେଇସାରିଛି।
ଆଜ୍ଞା ନା ନାଇଁ ନର୍ମାଲି ଗୋଟେ ଭଲ ମଣିଷ ଦବା ସମସ୍ତେ ଚଳନିୟ ସତ କଥା କହିବା କି ମୁଁ ଚାହୁଁଛି କି ମାନେ ମୁଁ ମାନେ ଟୋଟାଲି ମାନେ କିଏ ଫ୍ୟାମିଲି ଯିଏ ଘରେ ନାହାନ୍ତି ମାନେ ଯେନ୍ତି କି ମୁଁ ବି ଜଷ୍ଟ ଗେମିଙ୍ଗ୍ ରେସ୍ ରେ ମାନେ ଫିପ୍ଟି ପରସେଣ୍ଟ ତ ଆଗକୁ ବଢି ସାରିଲାଣି ଯାହା ଯେମିତି ମାନେ ସେନ୍ଚୁରିଆନ ୟୁନିଭର୍ସିଟି ଜାଣିଥିବ।
ଆଜ୍ଞା।
ହୁଁ ସେଠୁ ବି ମାନେ ଇନଭେଟ ଆସିଥିଲା। ବହୁତ ମାନେ ଏଠୁ ଟି ଟ୍ୟାଗ୍ କଲେଜରୁ ବି ଆସିଥିଲା ଓକେ
ଆପଣଙ୍କୁ ବ୍ୟାକଗ୍ରାଉଣ୍ଡ ସାଉଣ୍ଡ କିଛି ଶୁଭ ଯାଉଛି କି?
ନାଇଁ ନାଇଁ ନାଇଁ ଏବେ ତ କିଛି ଆସୁନି।
ଏବେ ଗୋଟେ ମୁଢି ବାଲା ଗଲା ତ ତ ସିଏ ମୁଢି ମୁଢ଼ି ଖା ମାନେ ଚିଲଉଥିଲା ତ ଆପଣ ମୁଢି ଖାଇବେ କି?
ନାଇଁ ନାଇଁ ନାଇଁ ନାଇଁ ଏବେ ତ ଖାଇବିନି ଏବେ ଜଷ୍ଟ ଶୋଇକି ଉଠିଲି।
ଆପଣଙ୍କୁ ମୁଢି ଖାଇବାକୁ ଭଲ ଲାଗେ।
ହୁଁ ଆମର ସବୁବେଳେ ଏନି ଟାଇମ ମାନେ ମୁଡି ରଖା ହେଇଥିବ ଘରେ। ଯେତେବେଳେ ଯାଆନ୍ତି ଧରିକି ଖାଏ ହଁ।
ବେଲେ ଆପଣ ମୁଢିକୁ କେମିତି ଖାଆନ୍ତି ଚା ସହିତ ଖାଆନ୍ତି ନା
ନା ନା ନା ଚାହା ଚାହା ମତେ ମାନେ ଭଲ ଲାଗେ ବାକି ଚାହାଟା ଏତେ ପିଏନି ମାନେ ଦେହ ପାଇଁ ତ ମାନେ ଭଲ ଗୋଟେ କରୁ ଭଲ ବି ନୁହଁ ତାର ମାନେ ଅଲଗା ବି ଅଛି।
ହଁ ମୁଁ ଜାଣିଛି ଚା ଟା ଯେତେ
ହଁ ଯେତେ କମ ଫୁଟେଇଲେ ସେଇଟା ଭଲ ଆଉ କଣ କହିଲ ଖାଲି ପାଣି ଇଏ କରିଦଲେ ସେଇଟା ଭଲ ଆଉ ଅଧିକା ଫୁଟେଇଲେ ସେଟା ଖରାପ।
ଆଜ୍ଞା ତାହଲେ ଆପଣ ରୋଷେଇରେ ତ ଆପଣ ନମ୍ବର ୱାନ ଅଛନ୍ତି ତ ଆପଣ ତ ଘର କାମ ବି ସବୁ ଜାଣିଛନ୍ତି। ଆପଣ କଣ କଣ କରିପାରନ୍ତି ମତେ ଟିକେ କହିବେ?
ହଁ ସବୁ ମାନେ ଘରର ମାନେ ଯେତେ ଯାହା କାମରେ କି ଏମିତି କି ତ ମାମା ଘରେ ରୁହେନି ପ୍ରାୟ ଟାଇମ। ସବୁ ଘରେ ଯାହା ଯେମିତି ଝାଡୁ ଝାଡୁ ଲୁଗାପଟା ଯାହା ଯେମିତି ମାନେ ବାସନ ସ ଫାଇକି ରଖି ଦେଇଥିବି ମାମା ଘରକୁ ଆଇଲେ ମାମାଙ୍କୁ ଖାଇବାକୁ ବାଢ଼ି ଦେଇ ଦେବି। ସବୁ ଖାଇବାକୁ ମାମା ହଁ କଣ?
ମୁଁ ଶୁଣିଛି ଆପଣ ହାତରେ ଖାଆନ୍ତିନି ଆପଣଙ୍କ ମାମା ଖୁଆଇ ଦିଅନ୍ତି ଆପଣଙ୍କୁ।
ହଁ ନାଇଁ ମାନେ ଆଁ ଖାଇପାରେନି କଣ ଖାଏ ବାକି ମାମା ମାନେ କଁ କହିଲ ତା ମାନେ ମୁଁ ମାମା କୁହେ କି ମାମା ଖୁଆାଇ ଦେ ନ ହେଲେ ଯେତେବେଳେ ଗେମ୍ ଖେଳୁଥିବି କି କିଛି ଗୋଟେ ମ୍ୟାଚ୍ ଥିବ କି ଇମ୍ପୋଟାଣ୍ଟ ମ୍ୟାଚ୍ ସୋ ମାମାକୁ କୁହେ କି ମାମା ଖୁାଆଇଦେ ଗୋଟେ ଇମ୍ପୋଟାଣ୍ଟ ମ୍ୟାଚ଼ଟେ ଅଛି। ସେ ମାନେ ଘରେ ବି ମାନେ ସେତିକି ବୁଝନ୍ତି କି ନାଇଁ ଯାହା ହଉ ଆମ ପିଲାଟା ପାଠ ନ ପଢ଼ିକି ଯା ହଉ ଏତିକି ତ କରଛି ଯାହାଉ ନା ମାନେ ନାଁ ଟା ତ କମାଉଛି କି ନାଇଁ ଅଁ ସେଇଟା ବୁଝିଛନ୍ତି ମାନେ କି ଅଲଗା ଫ୍ୟାମିଲି ହେଇଥିଲେ ସାୟଦ ବୁଝି ନଥାନ୍ତେ।
ଆଜ୍ଞା ଆମ ଫ୍ୟାମିଲି ଯେମିତି ଛାଡନ୍ତୁ ସେ କଥା ତ ଅ ଛାଡ଼ନ୍ତୁ ଆପଣ ଛୋଟବେଳୁ ମାନେ ଛୋଟବେଳୁ ତ ଆପଣ ମାନେ କୋଉ ସ୍କୁଲରେ ପଢ଼ୁଥିଲେ?
ହଁ ଛୋଟବେଳୁ ହଁ ହଁ ହଁ ଦି ଥର ସ୍କୁଲ ଚେଞ୍ଜ କରିଛି। ଆଜ୍ଞା ଆଉ ଗୋଟେ ଜିନିଷ ସାୟଦ ମାନେ କି ଏତେ ଭଲ ଫ୍ୟାମିଲି ମିଳିଲା ପରେ ବି ଶୁଣ ହଁ ହାଲୋ ହଁ ହାଲୋ
ଟ୍ରକ୍ ଜାଗାକୁ
ନାଇଁ ନାଇଁ ନେଟ୍ୱାର୍କ ଆପଣଙ୍କର ସ୍ଲୋ ଅଛି ବୋଧେ ଆୱାଜ ଟା କରୁଥିଲା ଆପଣଙ୍କର।
ହଁ ଆମର ତ ଠିକ୍ ଅଛି।
ହାଲୋ ହାଲୋ ହଁ ଏବେ ଦେଖିଲେ ଏବେ କ୍ଲିୟର ଆସିଲା।
ନା ତଥାପି ଟିକେ୍ ଆପଣଙ୍କ ଭଏସ୍ ଆସୁଛି ଜୋର କିନା ତ ଆପଣ ଆଉଥରେ ଟିକେ୍ କୁହନ୍ତୁ। କଣ କହୁଥିଲେ?
ନାଇଁ ମୁଁ କହୁଥିଲି ହଁ ମୁଁ କହୁଥିଲି କି ଏ ଏତେ ଭଲ ଫ୍ୟାମିଲି ଥାଇକି ଓକେ ମୁଁ ଜଷ୍ଟ ମାନେ କି ଛୋଟ ପିଲା ତ ତିନି ବର୍ଷର ମାଇଣ୍ଡି କିଛି ନୁହଁ। ହଁ କି ନାହିଁ।
ଆଜ୍ଞା। ଆପଣ ଟିକେ ଜୋର କହିବେ ଆପଣ ଟିକେ ଜୋର କହିବେ ଆଜ୍ଞା କୁହନ୍ତୁ।
ମାନେ କି ତିନି ବର୍ଷର ଗୋଟେ ପିଲା ଓକେ୍ ଯାହାର କି ମାଇଣ୍ଡ ବି ଠିକ୍ ସେ ମାନେ ସିଏ ଜାଣି ପାରୁନି କି କିଏ କଣ ଓକେ୍।
ଆଞା। ହାଲୋ।